ହଁ ହଁ ଶୁଭୁଛି?
ହଁ ସବୁଛି ଆଉ କଣ କରୁଛନ୍ତି? ଅ ମୁଁ ତ ଯାଇଥିଲି ଟିକେ ଷ୍ଟେସନ ଏବେ ଆସିଥିଲି ଘରକୁ। ଆପଣ କଣ କରୁଛନ୍ତି?
ମୁଁ ମୁଁ କିଛି ନାହିଁ ଉଠିକି ବ୍ରଶ କରିକି ବସିଥିଲି ଆଉ।
ଏତେ ଜଲ୍ଦି ଉଠୁଛନ୍ତି?
ହଁ ମୁଁ ଟିକେ ଲେଟ୍ ଉଠେ। ହଁ ସେ ମୁଁ ଜଲଦି ଉଠିଛି ମୁଁ ଆଜି ସାଢେ ସାତଟାରେ ଉଠିଥିଲି।
ଓହୋ ଆଉ କଣ ସକାଳୁ ଉଠି କିଛି ୟୋଗା ଏରିକା କରୁଛନ୍ତି ନା କିଛି ନାଇଁ?
ନା ସେ ଗୁଡା କିଛି କରିନି ମୁ। ବହୁତ ୱେଟ ଗେନ୍ ହେଇଗଲାଣି ମତ୍ ଏ କମେଇବାର ଅଛି ଭାବୁଛି ଡାଇରେକ୍ଟ ଜିମ୍ ଜଏନ୍ କରିବି।
ହଉ ତଥାପି କେତେ ୱେଟ ହବ?
ୱେଟ ପଚାରୁିଛ ମୋର ତମେ ତମକୁ ଲାଗୁଛି ମୁଁ ସତ କଥା କହିବି ତମକୁ?
ହ ମୁଁ ସେଇ ହିସାବରେ କହିବି ନା କେତେ କଣ ପାର୍ଟ ଗେନ୍ କରିବାର ଅଛି। ହଉ ହାଇଟ୍ କେତେ ଅଛି ମାନେ କଣ ଅଧିକ ଲମ୍ବା ନା ଟିକେ ଗେଡା ଥିଲେ ତଉ କମେଇବାକୁ ପଡିବ। ଓହୋ ହାଇଟ୍ ଫୋର୍ ନ ହେଲେ ତମ ଘର ବାହାରେ କିଛି ୟୋଗାହାରିଆ ଶିଖାଉନି ପାର୍କ ରେ?
ହଁ ଶିକ୍ଷା ହଉଛି ଏଇ ଭାସ୍କରେଶ୍ଵର ପାର୍କ
ହଁ ଯାଉନ କରିବାକୁ ମୁଁ ତ ଏବେ ଯାଉନଥିଲି ଏବେ ଯାଉଛି ସେ ଆମ ଘର ପାଖରେ ବିଡି ପାର୍କ ଅଛି ସକାଳେ ସେଠି ଯୋଗା ଶିଖାଅ ସେଇଠିକି ମୁଁ ଯାଉଛି ଟିକେ ଆଉ।
ବିଡି ପାର୍କ ତ ଆମ ଘର ପାଖରେ ବି ମାନେ ଆମ ଘର ମଝିରେ ପଡିବ ଆଉ ଭାସ୍କରେଶ୍ଵର ପାର୍କ ଆଗରେ ପଛରେ ବିିଡି ପାର୍କ
ହୁଁ ସେଇଟା ଗୋଟେ ବିଡିଆ ପାର୍କ ଆଉ ଗୋଟେ ଯୋଉ ଆଠକଣ୍ଡଳମଣି ମନ୍ଦିର ଅଛି। ସେଇଠି ଗୋଟେ ପାର୍କ ଅଛି ଆଉ ଗୋଟେ ବିଜେ କଲେଜ ସାମ୍ନାରେ
ହଉ ତମେ ତାହେଲେ ସେ ବି ଡ଼ି ଏ ପାର୍କ କଥା କହୁଛ।
ହଁ ଆଉ ଗୋଟେ ବିଜେ କଲେଜ ଆଟ ବ୍ ଅଛି ତା ସାମ୍ନାରେ ଗୋଟେ ପାର୍କ ଅଛି। ଦେ ସେ ହଁ ସେଇଠ ମଜାଉଛି। ଏଇ ସା ଆଛନ୍ତି ଶିକଉଛନ୍ତି ଆଉ।
ୟୋଗା କଲେ ୱେଟ୍ କମେ?
ହଁ ଯୋଗ ରେ ଦିଟା ଅଛି ନା ଗୋଟେ ଏକ୍ସରସାଇଜ ଅଛି ଆଉ ଗୋଟେ ପ୍ରାଣାୟାମ ଅଛି। ପ୍ରାଣାୟାମ ଟା ହଉଛି ବ୍ରେନ ଏକ୍ସରସାଇଜ ପାଇଁ ଆଉ ଯୋଉଟା ଫିଜିକାଲ ଏକ୍ସରସାଇଜ ପାଇଁ ଆଉ ସେଇଟା କୋଉଠି କଣ କରୁଛନ୍ତି କି ନାଇଁ ମୁଁ ଜାଣିନି କିନ୍ତୁ ମୁଁ ଯୋଉଠିକି ଯାଉଛି ଯୋଉ ବିଜୟ କଲି ଆଗକୁ ମାନେ ସାମ୍ନାରେ ସେଇଠି ଶିଖା ହଉଛି। ଗୋଟେ ଲାଇଭ ଭିଡିଓ ବି ଅ ଛାଡିଦେବି ସେ ସାର୍ ବି ଲାଇଭ ବି କରୁଛନ୍ତି ନା ଚାଲିା ଚାଲଲି ମୋବାଇଲରେ ରଖା ଏକ୍ସ ଦେଖିକି ବି ଘରେ କରିପାରିବ ମାନେ ଲାଇଫ ଚାଲିଲା ତା ସାଙ୍ଗରେ ତମେ ଘରେ ବି ଦେଖିକି କରିପାରିବ କିନ୍ତୁ ଘରେ ସେଥିପାଇଁ କରା ହଉନି କି ମାନେ ଘରେ କଣ ହଁ କରିବା ଏଇଟା ତ ହବ ଆଉ। ଏମିତି ସେଇ ଟ ଡିଲେ ହେଇଯାଏ କିନ୍ତୁ ସେଇଠି ଗଲେ ସମସ୍ତେ କରୁଛନ୍ତି ନା କରିବାକୁ ବାଧ୍ୟ।
ହୁଁ।
ଉ ଆଗ ଏକ୍ସରସାଇଜ ହଉଛି ତାପରେ ପ୍ରାଣୟାମ ହଉଛି ଲାଷ୍ଟକୁ ମୋର ଯୋଗା ଦରକାର ନାହିଁ ଗୋଟେ ଯାଉଛି ଆଉ।
ଏ ଖୁସିରେ ଯାଉଛ ଆଉ।
ହଁ ସେଇଟା ଟିକେ ଭଲ ନା ଆଉ ମାଇ ପାଇଁ ପ୍ରାବ ଭଲ।
ହୁଁ।
ତାପରେ ଆଉ ଟିକେ ଏକ୍ସରସାଇଜ ଟା ହେଇଯିବ ଆଉ। ନହେଲେ ମୋର ଏତେ ଦରକାର ନାହିଁ ତ ସେଇଠି ଯାଉଛି ଆଉ। କଣ ସକାଳୁ ତ ଉଠିକି ମାନେଙ୍କର ଡେରିରେ ଉଠୁଥିଲି। ଏବେ ଏକେ ଜଲଦି ଉଠିକି ମନେଥର ଗଲେ କିସୟଟା ହଉଛି ଆଉ ଭଲ ଦେବା ପାଇଁ।
ତମେ କେତେଟାରେ ଉଠ?
ମୁଁ ତ ଏମିତି ସମୟ ଆଜି ଉଠିଲ ସା଼ ସାତ ମୁଁ ସେଇ ଟାଇମରେ କିନ୍ତୁ ନା ଆଗରୁ ଉଠୁଥିଲି ଏବେ ତମେ ଯୋଉାଇ ଉଠୁଛି କିନ୍ତୁ ଆ ଏବେ ଯେହେତୁ ମୁଁ ଟିକେ ଅଭ ଯାଉଛି ଟିକେ ଛଅଟାଳେ ଉଠୁଛି
ଆଚ୍ଛା ଆଛା। ନାଇଁ ମୁଁ ଏବେ ଯୋଉ ଟାଇମ ରେ ଉଠୁଛି ତମେ ଭାବି ପାରିବନି ମୁଁ କୋଉ ଟାଇମ ରେ ଉଠେଇି ମୁଁ ନଅଟା ପୂର୍ବରୁ ଉଠେଇମି ମାଜି ଜଲଦି ଉଠି ଯାଇଛି କଣ ବାପା ଡାକିଲେ ତ ତାଙ୍କର ଟିକେ କାମ ଥିଲା। ବହୁତ କଷ୍ଟରେ ଉଠିଛି।
ଓହୋ ମୁଁ ବି ବେଳେ ବେଳେ ଯେତେବେଳେ ଆଗୁରୁ ଯାଉନଥିଲି ବାହାରକୁ ଆଠଟା ସାଢେ ଆଠଟା । ନହେଲେ ଏତେ ଡେରି ଯାଏ ମୁଁ କେବେ ଶୁଏନି। ହେଇଯାଏ ଟିକେ ଆଉ।
ହୁଁ ନାଇଁ ମୁଁ କଲେଜ ଯେତେବେଳେ ଆଡମିସନ କରିଦେବି ମୁଁ ଜଲ୍ଦି ଉଠି ଆଉ ଏବେ ଟିକେ ମଜା
ହଁ ସେଇଟା ତ ହେଇଛି। ହଁ ଏବେ ତ କଲେଜ ଛୁ ଟି ଅଛି। ହବ ଆଉ।
ହୁଁ ଏବେ ତ କିଛି ବେଶୀ କାମ ନାହିଁ ନା ତ।
ହଁ ହଁ ହଁ ସେଇଟା ବି ଠିକ୍ କଥା ନା। ଆଉ କଣ ଖିଆପିଆ ହେଲାଣି ନା କିଛି ହେଇନି?
ନାଁ ମୁଁ ଉଠିକି ବସି ଫୋନ୍ ଦେଖୁଥିଲିି ଆଉ ଖାଦ୍ ବ୍ରେକ୍ଫାଷ୍ଟ କରିନି ଆଉ। ମୁଁ ଏତେ ଜଲଦି ସକାଳୁ ଖାଇବାକୁ ମତେ ଭଲ ଲାଗେନି। ଟିକେ ଲେଟରେ ଖାଇବାକୁ ଭଲ ଲାଗେ।
ଓହୋ ତମର ଦିନକୁ କେତେ ଟାଇମ୍ ମାନେ ମିଲ୍ ଯୋଉ ଭାତ ଖାଆନ୍ତି?
ମୁଁ କହିବାକୁ ଗଲେ ଏନି ଟାଇମ୍ ଖାଏ। ମତେ ଖାଇବାକୁ ବହୁତ ପସନ୍ଦ। ସିକ୍ସ୍ ଟି ଫାଇଫ୍ ପ୍ଲସ ୱେଟ୍ ମାନେ ତ ଜାଣିପାରୁଥିବ।
ଆଉ ମୁଁ ତ ଏତେ ଟିକେ ମାନେ ପୁରା ପତଳା ନୁହଁ କିନ୍ତୁ ତଥାପି ଫିଟ୍ ହେଇକି ମୋର ୱେଟ୍ ହଉଛି ସିକ୍ସଟି ଥ୍ରୀ କେଜି।
ଏ ନାଁ ନାଁ ବଏଜମାନଙ୍କର ନୁହଁ କି ଟିକେ ୱେଟ୍ ଅଧିକ ମାନେ ଇଏ ଥାଏ। ତାଙ୍କର ବୋନ୍ ଫୋନ୍ ମସଲ୍ ଫସଲ୍ ଟିକେ ଷ୍ଟ୍ରଙ୍ଗ ଥାଏ। ତ ମୋ ଭାଇ ହଉଛି ନାଇନ୍ଥରେ ପଢ଼ୁଛି ସରି ଟେନ୍ଥ ହେଲା ତାର ଏବେ ତାର ହାଇଟ୍ କେତେ ଫାଇପ୍ ସେଭେନ୍ ଏମିତି ବହୁତ ତାର ହାଇଟ୍। ସିଏ ହଉ ଚି ସେଭେଣ୍ଟି ସମଥିଙ୍ଗ୍ ତାର ୱେଟ୍। ଦେଖାଯାଉନି ଟୋଟାଲି। ବଏଜମାନଙ୍କର ବୋନ୍ ଟିକେ ଷ୍ଟ୍ରଙ୍ଗ ଥାଏ ଗର୍ଲସ ମାନଙ୍କଠୁ।
ଆଉ ମୋର ହାଇଟଟା ହଉଛି କେତେ ଫାଇଭ୍ ନାଇନ୍ ଫାଇଭ୍ ଟେନ୍ ହବ ଆଉ।
କେତେ?
ଫାଇଭ୍ ନାଇନ୍ ଅଛି ବୋଧେ ଫାଇଭ୍ ନାଇନ୍।
ଓଃ ତମର ଏତେ ହାଇଟ୍ ତମେ ଜଣା ପଡୁନି ତମେ ଯୋଉ ଫଟୋଟା ରଖିଛ ପ୍ରୋଫାଇଲରେ ସେଥିରେ କମ୍ ଦେଖାଯାଉଛି। ସେଇ ଫାଇଭ୍
ସେଇଟାରେ ହାଫ୍ ଫଟୋ ଅଛି ନା ଦେଖାଯାଉନି।
ହୁଁ ହଁ ସେଇଟା ବି।
ହଁ ସେଇ ଫାଇଭ୍ ଏଇଟ୍ ବୋଧେ ହବ ଆଉ। ସେ ଫାଇଭ୍ ନାଇନ୍ ପାଖାପାଖି ଆଉ। ଆଉ କଣ ସକାଳେ ଖିଆପିଆ ହବ ନା ବ୍ରେକଫାଷ୍ଟରେ କଣ ଖାଅ?
ବ୍ରେକଫାଷ୍ଟରେ ମାମା କଣ କରିଥିବ? ହଁ ରୁଟି ବୋଧେ ଆଜି କରିଛି।
ଓହୋ
ତମେ କରିସାରିଲଣି ବ୍ରେକଫାଷ୍ଟ?
ହଁ ହଁ ହଁ ଆମର ହେଇଥିଲା ଇଟିଲି ପିଠା, ପୋଡ ପିଠା
ଓ ପିଠା କଣ ପାଇଁ କିଛି ଅକେଜନ ଥିଲା କି ତମ ଘରେ?
ନାଇଁ ନାଇଁ ସେ ଆମ ଘରଲୋକ ଆଜି ଗଲେ ତ ଟିକେ ବାହାରୁକୁ ବୁଲିବାକୁ। ଏଇ ଯୋଉ ଯାତ୍ରା କରି ତୀର୍ଥଯାତ୍ରା। କଣ ମୁଁ ତ ଏବେ ଅଛି କଣ ଏଇନା ମୋର ଯିବା ଦରକାର। ବଡ ହେଲେ ଦେଖ୍
ଏ ହେ ତମକୁ ନେଲେନି ତମକୁ କେହି ଘରେ ଭଲ ପାଉନାହାନ୍ତି ତମେ ବି ରମ୍ ର ଗୋଟେ ଗୋଟାଇ ତମେ ବି ସେ କଚରାଖାନାରେ ଗୋଟା ହେଇକି ଆସିଚ ସେମିତି ମୋ ଭଳିଆ ମୁଁ ତ ଗୋଟା ହେଇକି ଆଇଚି ହୁଁ
ନାଇଁ ନାଇଁ ସେମିତି କିଛି କଥା ନାହିଁ ମୁଁ ଗଲିନି ଆଉ କଣ ଏବେ କୁହନ୍ତି ବୋଧେ ଯିବ ଆଉ ଟିକେ ବଡ ହେଲେ ଯିବ ଆଉ ଗୋଟେ ଖୁସି ଲାଗିବ ଆଉ
ନା କଥା ସେଠି ନୁହଁ ସେମାନେ ତୀର୍ଥ କରିବାକୁ ଯାଉଛନ୍ତି ବୋଲି ତମେ ଗଲନି। ଯଦି ଏବେ ଆଉ ଗୋଟେ ଯାଇଥାନ୍ତେ ଯାଇଥାନ୍ତ
ନାଇଁ ତୀର୍ଥମାନେ ସବୁ ବୁଲିବାକୁ ଯାଉଛନ୍ତି କେଦାରନାଥ ବଦ୍ରିନାଥ ଆଉ କଣ ଦିଲ୍ଲୀ
ତମକୁ ନେଲେନି ବୋଲି ତମେ ଗଲନି ମୁଁ ତ ହେଇଥିଲେ ଜମା ଛାଡ଼ିନଥାନ୍ତି
ନା ନା
ଖରାରେ ଯାଉଛନ୍ତି। କାହିଁକି ଶୀତ ଟାଇମରେ ଯାଇଥିଲେ ଭଲ ହେଇଥାନ୍ତା ଖରାରେ ବୁଲି
ସେ ସବୁ ସେ ସବୁ ଜ୍ୟାକେଟ ହେରିକା ନେଇକି ଯାଇଛନ୍ତି କେଦାରନାଥରେ ଶୀତ ହଉଛି ନା ମାଇନସରେ ଟେମ୍ପଜର ଏଇଠି ସିନା ଖରା ହଉଛି ସିଆଡେ ବା ହଁ ହଁ ଯେତେବେଳେ ବରଫ ପଡୁଛି ଟିକେ ଛାଇ ହେଇଯିବନି ପୁରା ଥଣ୍ଡା ଥଣ୍ଡା ଏସି ଭଳିଆ ପବନ ସେଥିପାଇଁ ଜ୍ୟାକେଟ ଫ୍ୟାକେଟ ରେନିକୋଟ ବି ନେଇଛନ୍ତି ଇଆଡେ ବର୍ଷା ହବ ବୋଲି କେଦାରନାଥରେ ପୁରା ଏକୋଇଶି କିଲୋମିଟର ଯାତ୍ରା ନା ଘୋଡାରେ ଯିବ କି ବହୁତ ସାରା ଅଛି ସେଥିପାଇଁ ନେଇକି ଯାଇଛନ୍ତି ଆଉ ଆଉ ବଦ୍ରନାଥ କେଦାରନାଥ ଆଉ କେତେ କଣ ଜାଗା ଅଛି ମୋର ନାଁ ମନ ପଡୁନି। ତାପରେ ରିଷିକେଶ ଆ ମୁଁ ଅଛି ମୋ ଭାଇ ଅଛି ଆଉ ଯେହେତୁ ଆମେ ଟିକେ ଏତେ ଭଲ ରୋଷେଇ କରିପାରିବୁ କି ସେଥି ପାଇଁ ଆଈଙ୍କୁ ଡକା ହେଇଛି ଗାଁରୁ ଆଉ
ଆଚ୍ଛା ଆଚ୍ଛା ଆଉ ସିଏ ପିଠା ସେଥିପାଇଁ କରିଦେଇଛନ୍ତି ବେଶୀ ଟାଇମ ରହିବ ବୋଲି ଖାଇବ ତମେ ଆଉ
ହଁ ଆଜି ତ ଯାଇଥିଲି ସକାଳେ ଟ୍ରେନରେ ଛାଡିକି ଆସିଲି ସେଥିପାଇଁ ଟିକେ ପିଠା ହେଇଥିଲା ଖାଇକି ଯିଏ ସକାଳୁ ଟିକେ ଆଉ ସିଆଡେ ତ ସବୁ ନେଇକି ଯାଇଛନ୍ତି ଆଉ ସିଆଡେ ସବୁ ଖାଇବେ ଆଉ ଆଉ କେବେ ଆଉଟ୍ ଅଫ୍ ଇଣ୍ଡିଆ ଯାଇଛ ନା ଯାଇନ।
ହଁ ଆଉଟ୍ ଅଫ୍ ଇଣ୍ଡିଆଏତେ ବି ଆଉ ଏତେ ବି ବଡ ଘର ଫାମିଲି କହିଲି ମୋ ଘରେ ନୁହଁ ମୁଁ ଆଉଟ ଅଫ ଓଡିଶା ବି ତିନି ଥର ହିଁ ଯାଇଛି ମାତ୍ର।
ହଉ ହଉ ହଉ ତିନିଥର ଯାଇଛ ସେତିକି ତ ମୁଁ ଯାଇନି ଆଉ ତାମାନେ ଆମର ଛୋଟ ଘର
ନା ନା ନା ସେମିତି କଥା ନୁହଁ ମୋର ଆକ୍ଚୁଲିଆ ରିଲେଟିଭ ରହୁଛନ୍ତି ନା ମୁଁ ତାଙ୍କ ପାଖକୁ ଦିଥର ଯାଇଥିଲି। ଆଉ ବୁଲିବାକୁ ଥରେ ଯାଇଥିଲେ।
ହଁ ମୁଁ ଏମିତି ମଜାରେ କହୁଛି ଆଉ ମୁଁ ତ ଓଡିଶା ବାହାରକୁ ବି ଯାଇନି। ମାନେ ଓଡିଶା ଭିତରେ ସବୁ ବୁଲିଛି କିନ୍ତୁ ଓଡିଶା ବାହାରକୁ ଯାଇ
ହୁଁ
କୋଉ କୋଉ ଷ୍ଟେଟ୍ ଯାଇଛ
ମୁଁ ୟୁପି ଯାଇଛି ଡେଲି ଯାଇଛି ଆଉ ପଞ୍ଜାବ ହରିୟାଣା ଯାଇଛି।
ସେଇଠି ତମର ସବୁ ରିଲେଟିଭସି ରହୁଛନ୍ତି।
ଯ ହଁ ଡେଲିରେ ରହୁଛନ୍ତି ମୋର ଜଣେ ଦିଦି ରହୁଛନ୍ତି ଆଉ ବଡାପା ରହୁଛନ୍ତି ହରିୟାଣାରେ। ଆଉ ପଞ୍ଜାବରେ ବି ଆଉ ଗୋ ଟେ ଦିନି ରହୁଛନ୍ତି ୟୁପି ବୃନ୍ଦା ବନ ଯାଇଥିଲି ୟୁପି ଇଏ ରେ।
ହଁ ଆମର ବି ଏଇ ପାଞ୍ଚ ମାସ ତଳେ ସବୁ ଯାଇଥିଲେ ଆଉ ବୃନ୍ଦାବନ ହେରିକା ସବୁ। ଚାରିଆଡେ ଆଉ ତ ଣେ ଦିଦି ବା ରୁଷ ସିଆ ରେ ପଢୁଛନ୍ତି ରୁଷିଆ ଯାଉନୁ।
ହଁ ସିଏ ତାଙ୍କର ଏମବି ବିଏସ୍ କରୁଛନ୍ତି ନା ଆମେ ଥୋଡି ମାନେ ମୁଁ ଥୋଡି ଯିବି ତାଙ୍କ ପାଖକୁ ସିଏ ଏକା ଏକା ରହୀଏମବିଏସ କରୁଛନ୍ତି।
ହଁ ଟିକେ ପଳେଇବା ବୁଲିବାକୁ ଆଉ ରୁଷିଆ ବୁଲିବାକୁ।
ହଁ ବଜେଟ ବାହାରେ। ହୁଁ।
ତଥାପି କେତେ ଟଙ୍କା ଖର୍ଚ ହଉଛି ମନେକର ଏଇଠୁ ରୋଷିଆ ଯିବେ କେତେ ଟଙ୍କା ଖର୍ଚ୍ଚ ହବ?
ଆରେ ବହୁତ କମ ପଇସା ଖର୍ଚ୍ଚ ହୁଏ ଶୁଣ ଟାଇମ ହେଇଗଲା ମୁଁ ତମକୁ ତମେ ଫୋନ କର ମୁଁ କହୁଛି ହେଲା।
ଓକେ ଓକେ ହଁ ହଁ ଠିକ ଅଛି ଟିକେ ତମ